ମୋ କଥା ଆପଣଙ୍କୁ ସୁବା ଯାଉଚି କି? ଆଛା ହଉ।
ହଁ କୁହ କଣ କହୁଥିଲ ପା ତାମିଲନାଡୁ କଥା?
ମୁଁ କହିଲି ହଁ ତାମିଲନାଡୁ ତ ମତେ ଭଲ ଲାଗେ ମୁଁ କି ଯି ଯେହେତୁ ମୁଁ ତିରୁପତି ଯା ଖାଇଥିଲି ତ ସେଠାକାର ପୁରା ଭଲ ପୁରା
ତିରୁପତି ଆନ୍ଧ୍ରପ୍ରଦେଶ ରେ
ତିରୁପତି ଆନ୍ଧ୍ରପ୍ରଦେଶ
ହଁ।
ନାଇଁ ତ ତାମିଲନାଡୁ
କିଏ କହିଲା ତାମିଲନାଡୁ ତିରୁପତି ଆନ୍ଧ୍ରପ୍ରଦେଶ
ପ୍ରଦେଶ୍
ହଁ।
ଆଚ୍ଛା ମୁଁ ତାହେଲେ ଜାଣିନି ମୁଁ ଯାଇଥିଲି ଛୋଟବେଳେ ନା ତ
ହୁଁ ମୁଁ ଜ ମୁଁ ବା ଯାଇଥିଲି ହେଟି ରହିକି ଆଇଥିଲି ଦେଢ ମାସେ। ତିରୁପତି ଯାଇଥୁଲି ତିରୁପତି ବାର୍ଲାଜି।
ହୁଁ ହଁ ଏଇଟା ଆନ୍ଧ୍ରପ୍ରଦେଶ ଯାଉଚି ସରି ମୁଁ ତାମିଲନାଡୁ କହି ଭୁଲ ରେ ବା ନା ନା ଆଚୁଲି ତେଲୁଗୁ ଲୋକ ଯାକ ଥିଲେ ନା ତୋ ଆନ୍ଧ୍ରା ପଟେ ବି ତେଲୁଗୁ ଲୋକ
ସେଠି ସବୁ ତ ଆନା ଆଉ ଆନା
ହଁ ତ ମୁଁ ସେୟା ଭାବିକି କହିଦେଲି ତେଲୁଗୁ ତାମିଲନାଡୁ ଆଉ ହଉ ଛାଡ ତ ସେଠାକାର ପ୍ଲେସ୍ ଟା ମତେ ଟିକେ ବହୁତ ଭଲ ଲାଗିଲା ତ ସେଠାକାର ଖାଇବା ବି ଭଲ
ହୁ ସେଠି ଗୋଟେଏମତି ଯଉ ଆମ ଯେମିତି ବରା ଖାଉଚନ୍ତି ସେଠି କଣ କରନ୍ତି ନା ଖାଲି ବିରି ଦେହେରେ
ପିଠ୍ ଯୋଉ ଆମର ଏଇଟା କରିକି ଖାଇବେ
ହଁ।
ଯୋଉ ପିଠା ଯୋଉ ମାନେ ଦୋସା ଟାଇପ ର
ହଁ ସେଟ ତ ଆଉ ଗୋଟେ ବି ବିରି ମଇଦା ଫଇଦା ମିଶେଇକି ସବୁ ଛାଣିକି ଖାଆନ୍ତି।
ହୁଁ।
ଆମର କଣ ବିରି ଡାଇରେକ୍ଟ ବିରି ସୁଜି କରିକି ବୁ ବରା ଟା ଆମର ହୁଏ ନା
ହଁ ହଁ।
ତାଙ୍କର ବିରି ମଇଦା ପୁରା ନରମ ନରମ ନାଗିବ ବରା।
ହୁଁ, ଆମେ ଯୋ ଯାଇଥିଲୁ ଆମେ ଭା-ଭାବିଥିଲୁ କି ଆମକୁ ଠାକୁର ଦର୍ଶନ କରିପାରିବୁନୁ ଯାଇଚୁ ସିନା ଫେରିକି ଆସିବୁ। ମାନ ମାମୁଁ ମାନସିକ ର କରିଥିଲେ ଭାଇର ଚୁଟି ପଡିବ ବୋଲି, ମାନେ ମୋ ମାଉସୀ ପୁଅର, ତ ଚୁ ତ ଆମେ ସବୁ ଯାଇଥିଲୁ ମିଶିକି। ତ ଆମେ ଜାଣନଥିଲୁ କି ମାନେ ଆଉ ଠାକୁର ଦର୍ଶନ ଆମେ ଜାଣିଲେ କି ଯେ ଯାଇଥିଲୁ ସମସ୍ତେ କହିଲେ କି ଠାକୁର ଦର୍ଶନ ଲୋକ ଫେ ନ ମାନେ ଫେରିକି ପଳେଇଆସିଲେ କହିଲେ କି ନା ଆଜି ଗହଳି ଅଛି ଭି ଆଇ ପି ଲୋକ କିଏ ଆସୁନି ମାନେ ସେଠାକାର ଏଁ ସି ଏମେ ଫିଏମ କିଏ ଆସିବାର ଥିଲା ତ ଆଜି ଠା ଠାକୁର ଦର୍ଶନ ହେଇପାରିବନି ଆଉ ଯା ଯିଏ ହବ ଭି ଆଇ ପି ଦର୍ଶନ ଯଦି କରିବ କରିବ। ତ ଭି ଆଇ ପି ଦର୍ଶନ ପର୍ କୁ ପାଁଶହ ଟଙ୍କା। ଆମେ ତ ଏତେ ଜଣ ଯାଇଥିଲୁ ପ ପାଶହଟୁଆ ଦେଇକି ସମସ୍ତେ ଯାଇପାରିବୁ କି? ତ ଯାଇପାରିବୁନୁ ତ ତାପରେ ଅଧା ଅଟ ଗଲୁ। ତ ଯୋଉଠୁ ଆମର ଜେଲ ଟାଇପର ଯୋଉ ଷ୍ଟାର୍ଟ ହୁଏନି ଯୋଉ ସେ ଭିତରେ ପଶିଗଲା ମାନେ ତାପରେ ଯିବ ଲାଇନ୍ ହେଇକି ଯିବ ତ ସେଇଲାକୁ ଘରେ ସବୁ ମାମୁଁ ମନା କଲେ କହିଲେ ନାଇଁ ଥାଉ ଆଉ କେବେ ନହେଲେ ଆସିକି ଦର୍ଶ ନ କରିବ ଆଉ। ତ ଆମର ସେଇଠି ତିରୁପତିରେ ଦି ଦିନରେ ରହିବାର ଥିଲା ମାନେ ଗୋଟେ ଦିନ ରହିବାର ଥିଲା ନା ଗୋ ଗୋଟେ ଦିନ ଏମିତି ଦିଇ ଦିନ ସମଥିଙ୍ଗ ଥିଲା ରହିବାର ତ କରିଦେଲୁ ତା ପଦିନ ପଳି ଆସଥାନ୍ତ ତାପରେ କଣ ହେଲା। ତାପରେ ମାମୁଁ କହିଲେ କି ନାଇଁ ଚାଲ ଯିବା ତଥାପି ଆମେ ଗଲାକୁ ପ୍ରାୟ ଲୋ ନା ନା ଆମର ଯୋଉମାନେ ବି ଯାଇଥିଲେ ସେମାନେ ଦର୍ଶନ କରିକି ଆସିଲେ ତ ପଳେଆଇଲେ ମାନେ ତ ଆମେ କହିଲୁ କି ନାଇଁ ଚାଲ ଯିବା ଟ୍ରାଏ କରିବା ତ ଗଲୁ ଗଲୁ ପୁରା ଭଲ ତ ପୁରା ଚାଲିଚୁ ଯେମିତି ଟ୍ରେନ ଲାଇନ ଯେମିତି ଚାଲନ୍ତିନି। ପୁରା ଜେଲ ଟାଇପ ର ପୁରା ହେଇକି ସେଇଭଳିଆ ତ ଆମେ ଯାଇଚୁ ଆଉ।
ଏବେ ସବୁ ତମେ ତ ବୋହୁତ ଦିନ ତଳେ ଯାଇଥିଲ।
ହଁ ଏବେ କଣ ହେଇଚି ମୁଁ ଜାଣିନି, କିନ୍ତୁ ମୁଁ ଯାଇଥିଲି ଯୋଉଠି
ମୁଁ ଏବେ ଯାଇଥିଲି ତିନି ବର୍ଷ ତଳେ ଯାଇଥିଲି ଏବେ ସିଷ୍ଟମ କଣ କହିଲ ଏବେ ସବୁ ସେଇ ଘ ଘରେ ରହିବ ପ୍ରସାଦ ଖାଇଲ ସେଇ ଘରେ ରହିବ ଆଉ ଦଶ ଜଣଙ୍କୁ ଛାଡିବି ତମର କେତେବେଳେ
ନା ନା ଆମେ ବି ଆମେ ବି ସେ ଘରେ ରହିଥିଲୁ ମାନେ ପୁରା କେ କେତେ ଦିନରୁ ରାତି କେତେଟା ଯାଇଁ ପୁରା ରହିଲୁ ମାନେ ତାପରେ ମଝିରେ କଣ ଖାଇବା ପାଇଁ ମଝିରେ ଛାଡିଥିଲେ ଟିକେ ନାକୁ। ତ ଆମେ ସେ ଟାଇମରେ ସେଠି ଯୋଉ ମ୍ୟୁଜିଅମ ଟା ନାଇ ଆମେ ସେ ମ୍ୟୁଜିୟମ ପଳେଇଲୁ ବୁଲିବା ପାଇଁ ତ ସେ ମ୍ୟୁଜିୟମ ରେ ଥିଲେ କି ଏ ଥରେ ଯାଇକି ହିଁ ଆସିପାରିବ।
ହଁ ହଁ।
ଆମେ ଜାଣିନୁ ଆଉଥରେ ଯାଇ ହ ବୋଲି ତ କଣ କରିବୁ ପଳି ଯା ମାନେ ଯାଇଥିଲୁ ପୁଣି ପଳିଆଇଲୁ। ତା ମାନେ ପଇସା ଦେଇକି ଯାଇଥିଲୁ ନା ସେ ମ୍ୟୁଜିୟମ ଟା ହେଇଥିଲା ପଇସା ଥିଲା।
ହୁଁ ହୁଁ।
ଥିଲେ କଣ ଫଟୋ ଫଟୋ ଟୋଟାଲି ମୋବାଇଲ ଫୋବାଇଲ୍ ସବୁ ଏପଟେ ଆମ ଲକରରେ ରଖିକି ଯାଇଥିଲୁ।
ହୁଁ।
ତାପରେ ବୁଲିଲୁ ଠାକୁର ଦର୍ଶନ ରାତିରେ ମତେ ତ ଦେଖା ଯାଉନ ଥିଲା ମତେ କିନ୍ତୁ ସେଇଠି ଗୋଟେ ପୋଲ ପୋଲିସ ବାଲି ଆଣ୍ଟି ଟେ ତ ସିଏ ମତେ ସେଠି ଟେକିକି ଠାକୁର ଦର୍ଶନ କରେଇ ଦେଇଥିଲେ ତ ଠାକୁର ପୁରା ଅନ୍ଧାର ଘରେ ଥିଲେ।
ହୁଁ।
ଖାଲି ଯାହା ଦେଖି ଚକମକ ଚକମକ କରିଥିଲେ କାରନ ସେ ଜାଗାକୁ ଯିଏ ବି ଯିବ ମାନେ ଠାକୁର ଅନ୍ଧାର କରିଥିବେ ଲୋକମାନେ ସେମିତି ଦେଖିବେ।
ହୁଁ।
ଆଉ ମୁଁ ସେ ପୋଲିସ ବାଲାକୁ ଆଣ୍ଟି କୁ ଥ୍ୟାଙ୍କ ୟୁ କହିବି କି ଯିଏ ମଏ ଟେକିକି ଦେଖେଇ ଦେଇଥିଲେ ଠା
ହୁଁ ଆ ଆମ ତ ଏଇ ସେ ଘର ଭିତରେ ରହିଲୁ ଯେ ଆମେ ସେତେବେଳେ ଯାଇଥିଲୁ କାମରେ। ସାତ ଆଠ ଜଣ। ଯାଇଥିଲୁ ବୁଲିବାକୁ ସେଠି ଗଲୁ ସେଠି ଗଲା ପରେ ସେଠି। ଠିକ ଟାଇମ ରେ ଗୋଟେ ଟୋକା ଟା ହଜିଗଲା ମୋବାଇଲି ସବୁ ଲକର୍ ରେ ଥିଲା ନା ହଜିଗଲା ବୋଲି ସେ କୁଆଡେ ତାକୁ ଖୋଜି ଖୋଜି ବହୁତ ବଡ ଏରିଆ ନା ତିରୁପତି ବାଲାଜୀ ଖୋଜି ଖୋଜି ଖୋଜି ଖୋଜି ଚାରିଟା ହେଇଗଲା। ସେଠୁ ତାକୁ ଆଉ ଇଏ କଲୁନି ସେଠୁ ଆମେ ଆମର ଗଲୁ। ଚୁଟି ଫୁଟି କାଟିକି ଆଇଲୁ। ଠାକୁରଙ୍କୁ ଦେଇ ଦେଇ ଆଇଲୁ ଦେଇ ଦେଇକି ସେଇଠୁ ଗଲୁ ସେ ଘର ଭିତରୁ ଘର ଭିତରୁ ଗଲା ପରେ। ସେଠି ଜଣେ ଙ୍କ କରିଛି ନା ମୋ ପକେଟ ରୁ ଜଣେ ପକେଟ ମାର ହାତ ପୁରଉ ଥିଲା।
ହୁଁ।
ମୁଁ କଣ କଲିି ତା ଆଙ୍ଗୁଠିକୁ ଧୋଇଲି ନଖ ସେତେବେଳେ ବଡ ବଡ ରଖିଥିଲି ବୁଢା ଆଙ୍ଗୁଠିରେ ପୁରା ଦଶ ଦସି ଉଠିଗଲେ ଜାଣିଥିବ ନଖ ଏଇଟା ପୁରା ତାକୁ ପୁରା ନଖ ମୂଳରୁ ଉପାରି ଦେଲି ତାର। ଆଉ ଭୁଲରେ ବି ହାତ ପୁରେଇଲାନି। ହଁ ମାଡ ମାଡ଼ କଣ ପାଇଁ ଥୁଇବା ଲୋକଙ୍କୁ ମୁଁ ହେଇଥିଲେ ମୁଁ ନିଜେ ପନିସ ଫଣ୍ଡି ଦେଇ ଦେଲି
ଆମେ ଏମତି ଯାଇଥିଲୁ ଯୋଉ ମାନେ ସବୁ ମିସିିକି ଯାଇଥିଲୁ ନା ତ ମାନେ ବହୁତ ବୋରିଙ୍ଗ ଲାଗିଲା ମାନେ ଯ ବ ବନ୍ଦ ଘରେ ଯ ରହିଲାକୁ ଟିକେ ବୋରିଙ୍ଗ ଲାଗିଲା
ବୋରିଂ ଲାଗିବ ଆଉ କେତେବେଳେ ଯାଏ ତମେ ପାଳି ପଡିବ ତମେ ଯିବ ଆଉ କନ ଗୋଟିଏ ଘର ହେଇଛି ସାତ ଆ
ତାପ ଯେତେବେଳେ ଛାଡିଲେ ଆମେ ପୁରା ଦୌଡିଛୁ।
ହୁଁ।
ହୁଁ।
ଜଣକ ପରେ ଜଣେ ମାନେ ସେପଟୁ ଧର ଦଶ ଜଣ ଛଡା ଗଲା ତାପରେ ତମ ଘର ପାଳି ପଡିବ ସେମାନେ ଆସିଲା ପରେ ତମ ଘର ଛାଡିବେ। ଏଇ ଟାଇପ ର ଆଉ।
ଦଶ ଜଣ ରେ ପନ୍ଦର ଜଣ ପନ୍ଦର ଜଣ ହେଇକି ଯାଇଥିଲୁ। ଆମେ ତ ଦୌଡିଛୁ ଆଉ।
ଉମ ହେଇଗଲେ ଭିଡ ହଉଛନ୍ତି ନା ଦିନକୁ ଦିନ।
ଠାକୁରଙ୍କ ମନ୍ଦିର ଟା ଦେଖିଲାକୁ ପୁରା
ଆମେ ତ ଭିତରକୁ ଯାଇନୁ ଆମେ ସେ ଯୋଉ ଲାଷ୍ଟ ପଳେଇଲୁ ଚିଡି ଲାଗିଲା। କିଏ ସେ ସବୁ ବସିବ କରିଲୁ କୋଉଠି କହିଲ ଆମେ ତିନି ଜଣ ଖଣ୍ଡେ କରିଛୁ ଆଉକେହି କରିୁନାହାନ୍ତି ଆମେ ପଳେଇଲୁ ଟୋଟେ ବାହାରିକି ଯୋଉ ପଛ ପଛ ପଟେ ଗୋଟେ ବାଟ ଥାଏ ଦେଖିଛ? ହଁ ପୁରା ଇଏ ଟାଇପ ଜେଲ ଟାଇପ ର ପ ପଛ ପଟଟା ସେ ପଛ ପଟରୁ ପୁରା କଣେଇକି ଅନେଇଲେ ଦେଖାଯିବ ଖାଲି ଠାକୁର
ହୁଁ ଜାଣିନି ମୁଁ ଦେଖ
ତମେ ଜାଣି ନଥିବ। ହଁ ଯୋଉଟା ଆମର ଯେମତି ଭିତରେ ଯାଉଛ ଯୋଉ ଲାଇନ ରେ ଯିବ
ହୁଁ।
ଲାଇନ ଗଲା ପରେ ଡାହାଣ ପଟେ ଠାକୁର।
ହୁଁ।
ବାଁ ପଟକୁ ଯୋଉ ଅ ଇଏ ନାହିଁ ଆମର ୱାଲ୍ ଟାଇପ ର ଯୋଉ ଅଛି ଆଗକୁ ନାହିଁ ୱାଲ ପରେ ସେଠୁ ଇଏ ଟାଇପ ର ଲାଗିଥିବ ସବୁ ବାଡ ସବୁ ଲାଗିଥିବ।
ହଁ ହଁ।
ହୁଁ ସେ ବାଡ ପଟେ ଦେଖିଥିଲୁ ପଛ ପଟେ ଯାଇକି।
ଆଉ ତଉ ଯେହେତୁ ରାତିରେ ଆମେ ଯୋଉ ଆମେ ଦର୍ଶନ କରିକି ଆସିଲୁ ଲୋକ ସବୁ ଯୋଉ ଦୀପ ଜଳେଇଥିଲେ
ହୁଁ।
ଦୀପ ଲାଇଟି ଯୋଉ ମନ୍ଦିରରେ ଯୋଉ ସୁନା ଦେଖା ଯାଉଥିଲା ମାନେ ମନ୍ଦିର ଟା ହିଁ ପୁରା ନିଆରା ଥିଲା।
ହଁ। ନା ଆମେ ସେତେବେଳେ ଦେଖ, ଆମେ ଯୋଉ ଯାଇଥିଲୁ ଆମେ ତା ଉପରେ ଆଉ ରିସର୍ଚ କରିଥିଲେ ଜାଣିଥିଲେ ଭଲ ମନ୍ଦ ହେଇଥାନ୍ତା ଆମେ ଗଲୁ ଦିନରେ ଗଲୁ ତ, ଆସିବୁ ସନ୍ଧ୍ୟା ବେଳକୁ, ସେଇ ହିସାବରେ ଗଲୁ ଆମେ। ବୁଝାଉଛ ନା ଆମେ ଯାଇଥିଲୁ କାମରେ ସାତ ଆଠ ଜଣ ଯାଇଥିଲୁ। କାମରେ ଯାଇଥିଲୁ, କାମ ସରିଲା ପରେ ବୁଲାବୁଲି କରକୁ ଯାଇଥିଲୁ। ତା ତା ଉପରେ ଯଦି ଆମେ ଜାଣିଥାନ୍ତୁ, ରହିଥାନ୍ତୁ, ଭଲ ମନ୍ଦ କରିଥାନ୍ତୁ। ଆମକୁ ଆସିବାର ବି ଅଛି।
ହଁ।
ତ ସେଥିପାଇଁ ଆଉ ଦର୍ଶନ କରିହେଲାନି, ଆମେ ଯେତିକି ଜଣ ପଛ ଦେଖଛୁ ଯାଇଁକି। ହ, ଆଉ ମମି ଡାକୁ ଥିଲେ ନା କଣ?
ନା, ନା, ବଡ ମା। ଥଣ୍ଡା ଆଣିକି ଦେଲେ ତ।
ଓ ଆଚ୍ଛା ଆଚ୍ଛା।
ହୁଁ।
ହଁ, ଆଉ କଣ କୁହ? ମୁଁ କଣ କହିବି? ମୁଁ ତ ସକାଳୁ, ତମେ କହିଥିଲ ମୁଁ ସେଇଠୁ ଦେଖିଲାବେଳୁ ତମ ମେସଜ ଆଉ ତମ କୁଆଡ଼େ ପ
ମାଛ।
ହୁଁ। ଆଜି କଣ ଖିଆପିଆ?
ଆଜି
ହଁ।
ଆଜି କଲରା, କଲରାକୁ ମାମା ମସ ମସଲା ଦେଇକି ଭାଜିବ। ଆଉ ମୁଁ ସଜନା ଛୁଇଁ ଆଳୁ ଭଜା ବି ବୋଧେ ହବ।
ସାଧା ଆଜି ଆଉ ନା କଣ?
ହୁଁ।
ମୁଁ କହିଲି ସାଧା ଆଜି ଆଉ।
ନା ମୁଁ ମାନେ ଆଇଁଷ ଖାଉନି, ମୁଁ ତୁଳସୀ ମାଳ ପକେଇଛି ପା।
ଆଛା ଆଛା।
ହୁଁ। ହୁଁ।
ହୋଉ ହୋଉ।
ହୁଁ।
ତୁଳସୀ ମଳା ପକେଇଦ, ନହେଲେ ଖାଇ କଥା ଆଉ।
ମୁଁ ଖାଉନି ଟୋଟାଲି ଆଇଁଷ ବା ମାନେ ଛାଡ଼ିଦେଲିଣି। ଏଇ ଛାଡିଦେଲେଣି, ଏଇ ମାନେ ଜାନୁଆରୀ ମାସରୁ ଛାଡିଦେଲିଣି।
ଖାଉନି ତ, ଇଛା ବି ହଉନି ଖାଇବାକୁ।
ହଁ, ଓ ତାହଲେ ଖାଇବା କଥା।
ହୁଁ, ମଁତେ ବି ଇଚ୍ଛା ବି ହଉନି ଖାଇବା ପିବା
ଆ ତମେ ଭୂଜିଆ ହଁ, ହଁ, ହଁ ରଖୁଛି ଆଉ। ବାବା କୁ ଏଇଟା ଦେଇଦବା।